ହ୍ୟାଲୋ।
କଣ କରୁଥିଲେ ଦିଦି?
ହଁ ଭାଇ ଟିକେ ଥଣ୍ଡା ପାଗ ଦେଇଥିଲା, ହାଲୋ।
ହୁଁ, ହଁ କୁହନ୍ତୁ?
ହଁ, ଏଠି ଥଣ୍ଡା ପାଗ ଥିଲା ଏଇ ଦାଣ୍ଡରେ ଟିକେ କହିଲି, ଗରମ ଲାଗୁଚି ଘର ଭିତରେ, କଣ ଶୋଇବି? ଯାଉଚି ଟିକେ ଦାଣ୍ଡରେ ଖାଇବି ଆଉ ବୁଲି ବୁଲିକି, ଆ ମୋ ଭାଇ କେତେ ଦିନ ହେଲାଣି କଲ୍ କରୁନାହାନ୍ତି। କାଇଁ ଆଜି ମନେ ପକେଇ ଦେଇଚନ୍ତି ଟିକେ, ଆଉ, ଯାଏ ଟିକେ କଥା ହେଇଯାଏ, ଆମର ବହୁତ ଖୁସି। ଖୁସି ଲାଗିଲା, ଆପଣ ଏତେ ଦିନ ପରେ କଲ୍ କଲେ।
ଯାହା ହଉ।
କଣ ଟିକେ ଭାଇ ଆପଣଙ୍କର ଆଗରୁ ମନେ ପଡୁନଥିଲା କେବେ?
ନାଁ ନାଁ, ମୋର ମନ ଥାଏ, ମୁଁ କିନ୍ତୁ ମୋର ଟିକେ ଗର୍ବ ଦୋଷ ରୁ ମୁଁ କଲ୍ ହେଇକା ଏତେ କରେ ନାହିଁ। ଯେହେତୁ ମୁଁ ତମେ ଗୋଟେ ଖାସ୍ ଲୋକ, ସେଥିପାଇଁ ମୁଁ ଗର୍ବ ଟାକୁ ସାଇଡ୍ ରେ ରଖିକି ଅହଙ୍କାର କୁ ମୁଁ କଲ୍ କଲି, ବୁଝିପାଇଲେ?
କରିବେନି, ଆପଣଙ୍କର ଏତିକି କଥା ଶୁଣି ମୋ ହୃଦୟ ହୃଦୟ କେତେ ଖୁସି, ଆପଣଙ୍କୁ ମୁଁ କହିବି ପାରୁନି, ମାନେ ବହୁତ ଖୁସି। ଖୁସି ଲାଗିଲା, ଯାହା ହଉ, ଧନ୍ୟବାଦ ଭାଇ ଧନ୍ୟବାଦ।
ମୁଁ ମାନେ, ମୁଁ ତମକୁ ବହୁତ ଇପୋର୍ଟାଣ୍ଟ, ମାନେ ଗୁରୁତ୍ୱପୂର୍ଣ୍ଣ ଦିଏ ବୋଲି ମୁଁ ମାନେ ମୋର ସେ ମୂଲ୍ୟବାନ ସମୟକୁ କିିଛିଟା
ଯାହା ହେଉ ଭାଇ ଏତେ ବଡ଼, ଯାହା ହଉ ଭାଇ, ଏତେ ବଡ଼ ଦୁନିଆରେ ମତେ ଆପଣ ସେତିକି ଗୁରୁତ୍ୱପୂର୍ଣ୍ଣ ଭାବୁଚନ୍ତି, ଆଉ ମନେ ରଖିକି କଲ୍ କରୁଥିବାରୁ ମୁଁ ବହୁତ ଖୁସି, ଭାଇ ବହୁତ ଖୁସି ଅଛି। ଆଉ କଣ କରୁଛନ୍ତି ଭାଇ?
ମୁଁ ଏଇ ବସିଚି ଏକା, ଟିକେ ମୁଣ୍ଡ ହେରିକା ଆଜି କଣ ହଉଥିଲା? ବୁଝିପାଇଲେ? ମୁଁ ଟିକେ ଥଣ୍ଡା ହେରିକା ହେଇଯାଇଚି।
ଆପଣ ଭାଇ ବହୁତ ବର୍ଷା ଫର୍ଷାରେ ଭିଜିଚନ୍ତି କି? ନା ଫ୍ରିଜ୍ ପାଣି ପିଇଛନ୍ତି। ନା ମାନେ ନଈରେ ଖରା, ନାଁ ନାଁ ଭାଇ ମୁଁ ଜାଣି ପାରୁଚି। ଆପଣଙ୍କ ଘର ପାଖରେ ଗୋଟେ ବଡ଼ ବିରୁପା ନଇ ଅଛି, ଆପଣ ବୋଧେ ସେଇ ସାଙ୍ଗସାଥି ମେଳରେ ପଡ଼ିକି ବିରୁପା ନଇରେ ଗାଧେଇ ଗାଧେଇ, ଆପଣଙ୍କ ମୁଣ୍ଡ ପେନ୍ ହେଉଚି। ମାନେ ବିନ୍ଧା ହେଉଚି। ଘରେ ଟିକେ ଘରେ ଟିକେ କହିଲନି ମୁଣ୍ଡ ଫୁଣ୍ଡ କିଏ, ଏ ମେ ତମ ଦିଦି ଫିଦି କି କିଏ ଏ ତାଙ୍କ ମା ହେରିକା, ଟିକେ ଚା କାଢ଼ା କରି, କାଢ଼ା କରିକି ଦେଇଥାନ୍ତେ, ପିଇଥାନ୍ତ ଆଉ। ଚା ଫା ଟିକେ ପିଇଥାନ୍ତ, ମୁଣ୍ଡ ଫୁଣ୍ଡ ଟିକେ ପିଇ ଦେଇଥିଲେ, ମାନେ ବହୁତ ବଢ଼ିଆ ଲାଗିଥାନ୍ତା।
ଭାଇ, ଏତିକି ମୁଁ ଜାଣିଲି, ତମକୁ ଦେଶୀ ଚିକିତ୍ସା ସମ ସମସ୍ତ ପ୍ରକାର ଲାଭ ରହୁଚି, ଉପଲବ୍ଧ ରହୁଚି, ଯାହାଉ ଯୋଉ ଗୋଟା
ଆଜିକା ଡେଟ ରେ, ମାନେ ଆଜିକା ଦିନରେ, ଦେଶୀ ଚିକି ଚିକିତ୍ସା ସବୁଠାରୁ ଭଲ। ମେଡ଼ିକାଲ ଯିବ, ଇଞ୍ଜେକ୍ସନ୍ ଖାଇବ, ଔଷଧ ଖାଇବ। ତା ଦେହରେ ବି ବହୁତ ପ୍ରକାର ବିଭିନ୍ନ ଇଫେକ୍ଟ ହୁଏ, ମାନେ ବିଭିନ୍ନ ପ୍ରକାର ଆଉ, ଦେହର ପ୍ରଭାବ ଦେଖେଇବ, ସେଥି ଲାଗି ସବୁଠାରୁ ଭଲ ଉପାୟ ହେଲେ, ଦେଶୀ ଚିକିତ୍ସା ଆମେ କରିବା, ତୁଳସୀ ପତ୍ର ପକେଇଦବା, ଅଦା ପକେଇଦବା, ପାଣି ଟିକେ ଗରମ କରିଦବା, ତା ଦିହରେ ଟିକେ ମହୁ ପକେଇ ଦବା, କାଢା କରିକି ପିଇବା। ସେଟା ଦେହ ପାଇଁ ଭଲ, ଆଉ ବାକି ରହିଲା କି ଯୋଉ କଣ କହିଲ, ମେଥପ୍ଲସ? ଉଁ ମୁଣ୍ଡ ଯେହେତୁ ବିନ୍ଧୁଚି, ମେଡିକାଲ ଯିବା ଆଗ ଟିକେ ମାରିବ, ବେଶୀ ତାକୁ ମାରିଲେ ବି ଦେହ ପାଇଁ ଭଲ ନୁହଁ। ଆଉ ଟିକେ ଯୋଗ ଫୋଗ କର, ଦେହ ମାନେ ବହୁତ ସୁସ୍ଥ ରହିବ। ଯୋଗ କରିବା ଦ୍ଵାରା ଆମ ଦେହ, ମାନେ ପୁରା କଣ ଯଉଟା କୁହନ୍ତି ମାନେ ବହୁତ ଭଲ ଲାଗିବ, ମାନେ ମେଣ୍ଟ ମାନେ ମୁଣ୍ଡ ତାଠାରୁ ଆରମ୍ଭ କରି, କିଛି ଦେହ ଆପଣଙ୍କର କେବେ ବିି ଖରାପ ହବନି, ଯୋଗକୁ ପ୍ରାଧାନ୍ୟ ଦିଅ, ଯୋଗ ହିଁ ଆମର ଶ୍ରେଷ୍ଠ।
ହୁଁ ହୁଁ ଏଇଟା ବା ସତ କଥା। ହଁ ଏଠିକି ତ ଆଉ ତମେ କୌଣସି ତମେ ଇଚ୍ଛା ଥାଏ ଯେ କୁଆଡେ ବୁଲିବା ଖେଳିବା ଯେମିତି ତମେ ଛୋଟବେଳେ କଁ ଗେମ୍। ଖେଳ ଖେଳୁଥିଲ ସେ ବିଷୟରେ।
ମୁଁ କହୁଛି ଶୁଣ। ଛୋଟବେଳେ ଆମେ ପାଞ୍ଚ ଭାଇ ପାଞ୍ଚ ଛ ସାତ ଭାଇ ଭଉଣୀ ମାନେ ଦାଦା ପୁଅ ଏମିତି ମିଶିକି ଆମେ ପାଞ୍ଚ ସାତ ଜଣ ହେଲା।
ଆମେ ସବୁ ଏକା ସାଙ୍ଗିଆ ସେତେବେଳେ ଆମେ କଣ କରୁ। ଆମର ଗୋଟେ ଦା ବଡ ଦାଣ୍ଡ ଅଛି ଆମେ ସେ ଦାଣ୍ଡ ରେ କଁ କରୁ ଯୋଉ ଜାଣିଛନ୍ତି ଥଣ୍ଡା ଠିପି ବାହାରେ ଆମେ ଯୋଉ ଥଣ୍ଡା। କାଚ ଥଣ୍ଡାର ଠିପି ଉପର ଯୋଉ ସ୍ପ୍ରାଇଟ ଫ୍ରାଇଟ୍ ର ଆମେ ତାକୁ ଉଁ। ଥଣ୍ଡା। ପିଇକି ଠିପି ଫପାଡି ଦିଅନ୍ତି ଆମେ ତାକୁ ଖୋଜି ଖୋଜି ଯେମିତି ବା ଏମିତି ଥାକ ଥାକ କରିଥୋଇ ଏମ ସେଠି ଗୋଟେ ମାରୁ କ୍ୟାରମ୍ ଖେଳିଲା ଟାଇପ୍ ର ବୁଝିପାରୁଚନ୍ତି ଜାଣିପାରୁଚନ୍ତି ଛୋଟବେଳ କଥା ମନ ପଡୁଛି କିଛି।
ହଁ ହଁ ହଁ।
ତାପରେ ଭାଇ ସବୁ ମିଶିକି ଲୁଚକାଳି ଖେଳୁ ସାଙ୍ଗ ହେଇ ଆମେ ଭାଇ ଭଉଣୀ ମିଶି ଆମ ଭିତରେ ଆମେ ଲୁଚୁ। କାଳି ଖେଳୁ କୋଉଠି ବାରିଆଡେ ଲୁଚିବୁ ସେ ଜୋର ଯିଏ ହେଇଥିବ ଖୋଜିବ କିତି କିତି କ କବାଡ଼ି ମେରିଆ ବହୁ ବିଭିନ୍ନ ପ୍ରକାର ଖେଳ ଭାଇ ବୋହୁ ଚୋରି କେତେ ଖେଳ ଖେଳୁ ‌ଏବେକା। ସମୟରେ ତ ସେଗୁରା ଖେଳ ଦେଖିବାକୁ ମିଳୁନି ଖାଲି ଯୋଉଠି ଦେଖିବ ଫୋନ ଖେଞ୍ଚୁଛନ୍ତି ଖେଞ୍ଚି ଖେଞ୍ଚି। ଏ କା ମୁଣ୍ଡ ଖରାପ ହେଲାଣି କି ପାଠ ପଢୁନାନ୍ତି ବାପା ମା ବାଡଉଚନ୍ତି ଏଇଆ ସବୁ କଥା ଆଉ।
ଅ ହଁ।
ଆଉ ଆଉ ଆପଣ କଁ ମାନେ ତମକୁ କୋଉ ଖେଳଟା ଭାଇ ଭଲ ଲାଗେ ମୋତେ କହିବେ କି ଟିକେ।
ମତେ ଆମେ ଯେହେତୁ ମାନେ ଛୋଟବେଳୁ। ବିଭିନ୍ନ ଜନକ ଖେଳ ଖେଳିକି ଆସିଛୁ ଯେମିତି ମେରିଆ ହଉ ପତା ହଉ। କ୍ୟାରମ ହଉ ସେଇ ଭଳିଆ ଖେଳିକି ଆସିଛୁ ଏବେ ବର୍ତ୍ତମାନ ଯେହେତୁ ବଡ ପିଲା ହେଇଗଲୁଣୁ। ଟିକେ ଆମେ କ୍ରିକେଟ ରେ ଧ୍ୟାନ ଦେଇଛୁ ଆ‌ ତ ସ। ଅନଲାଇନ ରେ ଗୋଟା ଅଁ ଗେମ୍ ରହୁଛି ତମେ ଫ୍ରି ଫାୟର ଯଦି ଜାଣିଥିବେ ଜାଣିଥିବେ। ସେ ବିଷୟରେ ଟିକେ ଆମେ ଟିକେ ନା ସେଇ ଗେମ ରେ। ଧ୍ୟାନ ଦେଇଛୁ ମାନେ ପଶି ଯାଇଛୁ ସେଥେରେ। ଆଉ ତା ଛଡା ଏତେ ଆଉ କୌଣସି ଆମେ ଖେଳରେ ଧ୍ୟାନ ଦଉନା ଯେମିତି ଦୌଡା ହଉ। ବିଧା ସେଥେରେ ଆଉ ଏତେ ନାଇଁ।
ହୁଁ ସେଟା ଧ୍ୟାନ ନୁହଁ ଦୌଡା ଫୌଡା ସେତେବେଳେ ଛୋଟ ବେଳର ସୁଜି ଥିଲା ଯେମିତି ଆମେ ଛୋଟ ବେଳେ। ସାଙ୍ଗସାଥି ମାଡ଼ ଗୋଳ ହେଇଥିବୁ ତା ଦେହରେ ସାଙ୍ଗସାଥି ହଉଥିବୁ ଭାଇ ଭାବିଲେ ଏବେ ମାଡ଼ ଗୋଳ ହେଲେ। ତା ମୁହଁ ଇଆଡେ ଆ ମୁଁହ ସିଆଡେ କି ରାଗରୁସା ରଖି ଗାଡି ବାଡେଇ ଦଉଛି। କିଏ କାହାକୁ ହାଣି ହୁଣି ଦଉଛି ସେତିି ବେଳେ କଣ ଛୋଟ ବେଳେ କିନ୍ତୁ କଣ କେତେ ଭଲ ଥିଲା କହିଲ। ସେଇ ମାଡ଼ ଗୋଳ ଦୌଉଡା ଦଉଡି ରେ ଟେକା ଫୋପଡା ଫୋପଡି ମାଡ଼ ଗୋଳ ହଉ ପୁଣି ତାପରେ ଦି ଦିନ ଗଲେ ସାଙ୍ଗ କଣ କରୁ ଚୁ ଆ‌ ଯିବା ସ୍କୁଲ ଆ ଯିବା ତ ଭାବିଲ ସେଇ ସ୍ମୃତି କେମିତିକା ଥିଲା ଛୋଟବେଳେ ଆମର।
ହଁ ସେଇଟା ସତ ଆଉ କେମିତି କୋଉ ଯାଗା ବୁଲିବାକୁ ବି ପସନ୍ଦ ଥାଏ ଆଁ।
ମତେ ଭାଇ ବିଶ୍ଵାସ କରିବେ ମତେ ମୁଁ କହୁଛି ଓଡିଶାର କେତେ କେତେ ଦାର୍ଶନିକ ଜାଗା କହୁଛି। ମତେ ବହୁତ ଭଲ ଲାଗେ କୋଉଠି ଯିବା କୁ ଇଛା ହୁଏ କହୁଚି ଶୁଣ ମୁଁ ଟିକେ। ଏଁ ପୁରୀ ବହୁତ ବଢିଆ ଲାଗେ ଫାଷ୍ଟ ଯିବା ପାଇଁ। ତାପରେ ବାକି ରହିଲା ପାଖାପାଖି ଆମର ଏଇଠି କିଛି। ଛୁବବ ମାନେ ବେଶୀ ବଡ଼ ନୁହଁ କି ବେଶୀ ଛୋଟ ମନ୍ଦିର ନୁହଁ ପାଖାପାଖି ବହୁତ ମନ୍ଦିର ଅ ଯେମତି ଗଡ ମଧୁପୁର ଛତିଆ ଚଣ୍ଡିିଖୋଲ ଏଇଠି ପାଖାପଖି ସବୁ ମନ୍ଦିର ଅଛି ଆଉ ଗୋଟେ ବା ରହିଲା ଯାଜପୁରି ବିରଜାମା ମନ୍ଦିର କପିଳାସ ଧବଳେଶ୍ୱର ଏମିତି ଶିବ ଙ୍କ ମନ୍ଦିର ଟିକେ ମୋତେ ବହୁତ ଯିବାକୁ ଭଲ ଲାଗେ ଆ ମତେ ଟିକେ ମନ୍ଦିର ଫନ୍ଦିର ବହୁତ ଯିବାକୁ ବହୁତ ଭଲ ଲାଗେ ଆଉ ଟିକେ ବୋଟିଂ ଫୋଟିଂ ମାନେ ପାଣି ଥିବ ଟିକେ ବୋ ଫୁଟିଙ୍ଗ ଫୁଟିଙ୍ଗ କରିବା ଏକୁଟିଏ ଜାଗାରେ ବସିକି ସାଙ୍ଗସହ ହଁ ଭାଇ ମତେ ବହୁତ ମଜା ଲାଗେ। ଆଉ ନେଚର ବି ଦେଖିବାକୁ ମତେ ବହୁତ ବଢିଆ ଲାଗେ। ହଁ ଭାଇ ମତେ ଟିକେ ଭଲଲାଗେ ମାନେ ସେଥିରେ ମାନେ ଧାର୍ମିକ ଇଏ ନୁହ ମ ସେଠି ଟିକେ ବହୁତ ଭଲ ଲାଗେ ଠା ଶାନ୍ତି ଲାଗେ ଯେ ହୃଦୟ ଶାନ୍ତି ପାଇବ ଏମିତି ତ ଶାନ୍ତି। ଏଇ ଟାଇପର ଲାଗେ ଆଉ ଆଉ ତମକୁ କେମିତି କଣ?
ପୂଜା ହେରିକା କରିଛ ନା କେବେ କରିନ?
ଆ ଭାଇ ମୁଁ ତ କେବେ କରିନି କିନ୍ତୁ ଯେତେବେଳେ ଆମ ଗାଁ ର ଗୋଟେ ଯଜ୍ଞ ହଉଥିଲା ମା ନା କଣ ଗ୍ରାମ ଦେବତୀଙ୍କ ଯଜ୍ଞ? ସେତବେଳେ ଏତିକି ପୂଜା ହଉଥିଲା ମୁଁ ଦଦେଖିଥିଲି ସେମାନେ ବ୍ରାହ୍ମଣ ମାନେ କରୁଥିଲେ ଗୋପୂଜା ସେଥିରେ ମୁଁ ଦେଖିଥିଲି ଆଉ ମୁଁ ହଁ ସେଥିରେ ସେଥିରେ ପୂଜା ଦେଖଥିଲି ଆଉ ରାଖି ପୂର୍ଣିମାରେ ଗାଇ ପୂଜା ମୁଁ କରେ କଣ କହିଲ ଭାଇ ରାକ୍ଷୀ ପୁର୍ଣିମା ରେ ଆମେ ଯେମିତି ଭାଇମାନଙ୍କ ହାତରେ ରଖି ବାନ୍ଧୁ ରାକ୍ଷୀ ପୁର୍ଣ୍ଣିମାରେ ଆମ ଗାଈ ମାନଙ୍କ ହାଠି ବି ରାକ୍ଷୀ ବନ୍ଧା ହୁଏ ହେଲା। ସେତେବେଳେ କହନ୍ତି ଗାଈ ମାନଙ୍କୁ ସେଦିନ ଦିଆ ହୁଏ ଡାଲମା ପିଠା ନହେଲେ ଭାତ ହେଲା ଅଧିକା ମାତ୍ରାରେ। ଦିଆ ହୁଏ ସେଦିନ ତାଙ୍କୁ ପଜା କରାଯାଏ ଦିଆ ହୁଏ ସେ ଗୋଟେ ଦିନ ମା ମୁଁ ପୂଜା କରେ କାରଣ ଆମ ଗାଈ ଟିକେ ମାରଣା ଅ ସୁଣ୍ଢ ହଲେଇ ଦେବେ।
ସେଥିଲାଗି ହଉନ ହଁ ଭାଇ ସେ ମୁଁ ବି ଦୂରେ ରୁହେ।
ଦେହପାତି ବହୁତ ବିପଦଦାୟକ ଏଇଟା ମନେ ରଖିଥିବେ।
ହଁ ଭାଇ ବହୁତ ବିପଦଦାୟକ ଆଉ ଭାଇ କଣ ଖାଇବେ ରାତିରେ ଆଜି?
ରାତିରେ ଆଜି ଆମେ ତ ଭାବିଛୁ କିଛିଟା ଫିଷ୍ଟ୍ ଭୋଜି କରିଥିଲୁ। ଯାହା ଫଳରେ ଆମେ ରାନ୍ଧିଥିଲୁ ଚିକେନେ। ଆଉ ଭାତ ଡାଲି କରିଥିଲି ଏତିକି ଏବେ ରନ୍ଧା ସରୁଛି ସରିଆ ଉପରେ ହେଲାଣି ଖାଇକି ମାନେ ଶୋଇବାକୁ ବାହାରିବୁ ଆଉ
ଓ ହୋ। ହଁ ଭାଇ ମୁଁ ଆଜି ବା ଯୋଉ ବର୍ଷା ହଉଥିଲା ଆମର ଚୁଲି ପାଖରେ ଯେ ମେଞ୍ଚେ ଯୋଉ ଝରି ପୋକ ଉଡି ଆସୁଛନ୍ତି ବେଙ୍ଗ ଡେଉଛନ୍ତି ହେଲା ବୋଉ କ ପିଲା ଦିନରେ ପଖାଳ ସେ ପଖାଳ ଆମେ କଣ କଲୁ ଆଳୁ ଚକଟି ମିକ୍ସଚର ପକେଇକି ଆଉ ଆମେ ଖାଇ ଦେଇଛୁ ଆଉ ଆଉ କଣ କରିବୁ ଏଇତ ଜୀବନ ଆଉ ଦୁଃଖ ସୁଖି ଚଳିବା କଥା ଟିକେ ଆଉ ତଥାପି ମନ ଦୁଃଖ ନାହିଁ ମାନେ ସବୁଠାରୁ ଆମେ ମତେ ଲାଗେ କି ବହୁତ ଭଲ ଖାଇବା। ପଖାଳ ଠାରୁ ଆଉ ଖାଇବାନାଇଁ।
ହଁ ହଁ।
ବୁଝୁଛନ୍ତି ତ ଭାଇ?
ହଁ ହଁ।
ଆଉ ଭାଇ
କଣ? ଆଳୁ ଦୁଇ ରହିଲା କିଲେ। ତମେ ମତେ କିଛି ପଚାରିବ କି?
ହଁ ପଚାରୁଛି କି ଭାଇ? ତମ ଏଇ ଯୋଉ ଖରା ହେଉଥିଲା ବହୁତ ମାତ୍ରାରେ ତମ ଗାଁ ରେ ଗାଡିଆ ପୋ ପୋଖରୀ ନାଳ ନର୍ଦମା ସବୁ ଶୁଖି ଯାଇଥିବ କି ତମେ କିଛି ମାନେ କଣ ଯେମିତି କୁହନ୍ତି ସବୁ ପାଣିର ସମ୍ମୁଖିନ ହୁଅନ୍ତି ପାଣି ବିନା ହଁ ପାଣିର କେତେ ଅସୁବିଧା ସମ୍ମୁଖୀନ ହେଇଛନ୍ତି ନା ସୁବିଧାର ସମୁଖୀନ ହେଇଛନ୍ତି।
ଆମେ ଭାରି ଅସୁବିଧାର ସମ୍ମୁଖୀନ ଆମେ ଯେମିତି କୁହନ୍ତିିନ ଜଳେ ବୁନ୍ଦାଏ ପାଉନା। ଆମ ସେଆ ନଇ ଆ ନଇଆଉ ପୋଖରୀର ସେମିତିଆ ଆଗଣ ହେଲା। ଗୋଟେ ବୁନ୍ଦେ ବି ପାଇବୁ ସବୁ ଶୁଖିକି ମାଟି ଫାଟି ଥାଏ। ଆମେ ଏଇଟା ଆମ ବହୁତ ଦୁଃଖଦାୟକ ଘଟଣା ଥିଲା ଯୋଉମାନେ ଗାଈ ମାନେ ଯେମତି ବାହାରେ ମାନେ ପଡିଆରେତ ଘରେ ପାଣି ପିଇବାକୁ କୋଉଠି ଯାଇପାରନ୍ତି ନାହିଁ ସେ ଗାଡିଆ ଶୁଖି ଯାଇଥାଉ। କିଛିଟା ଗାଈ ମଧ୍ୟ ମରି ଯାଇଥିଲେ ମାଙ୍କଟା ବହୁତ ଆମର କେତେ ବର୍ଷ ପରେ ଏମିତି ଘଟଣା ଘଟିଛି ଦୁର୍ଭାବନୀୟ ଘଟଣା। ଏହାପରେ ମୁଁ ଭାରି ଦୁଃଖ ପ୍ରକାଶ କରୁଛି ସମସ୍ତେ କହିଲେ ପାଣି ହେରିଆ ଶୁଖିଛି।
ଭାଇ ବିଶ୍ୱାସ କରିବନି ଆମ ଏପଟେ ବହୁତ ପାଣିର ସୁବିଧା କିନ୍ତୁ ଆମ ଘରଠାରୁ ନଈ ଦି ତିନି କିଲୋମିଟର ଦୂର ହବ। ଯେହେତୁମ୍ ମାନେ କଣ ମାନେ ସବୁ ସୁବିଧା ଆମର ଗାଈ ଗୋରୁ ଗାଧେଇଦବା ଲୋକମାନେ ଗାଧୋଇବା କାରବାର କରିବା। ସବୁ ସୁବିଧା ହେଲେ ଆମେ ଟିକିଏ ଯେହେତୁ ମୋ ବୋଉଙ୍କର ଆଣ୍ଠୁ ପ୍ରୋବ୍ଲେ ମାନେ ଆମେ ହଉଥିବ ବେମାରି ଅଛି। କଣ କରନ୍ତି ଯାଇପାରନ୍ତି ନାହିଁ ଏତେ ବାଟ ଚାଲି ଚାଲି ନଈକି ଗାଧୋଇବା ପାଇଁ। ତ କିନ୍ତୁ ଆମର ବହୁତ ପାଣି ସେଟା ଆମର ସକାଳେ ଆସେ। ଗୋଟେ ଅଛି ମେଘା ପାଣିର ସୁବିଧା ଗୋଟେ ଅଛି ବସୁଧା ପାଣିର ସୁବିଧା ସପ୍ଲାଏ ପାଣି ଯୋଉ ଆସନ୍ତି। ସେ ଦିଟା ପାଣି ଆମର ଆସେ ଆମର ଦୁଇଟି ଟାଙ୍କି ଅଛି ସେ ତା ଭିତରେ ପା ପାଣି ଟା ଆମର ସଞ୍ଚିତ ହେଇ ରହେ ହେଲା ରହିବା ମାତ୍ର ଆମର କିଛି ପାଣିର ଅସୁବିଧା ହୁଏ ନାହିଁ ଯାହା ଗାଈ ଗୋରୁ ଗାଧୋଇବା ପାଇଁ ନଈକି ପଳାନ୍ତି। ପାଡିଆ ପୋଖରୀ ବି ଆମର ପାଣି ପରିପୂର୍ଣ୍ଣ ପୁରା ଆମ ସବୁବେଳେ ପାଣି ଥିବ ଖରା ଦିନ ହେଲେ ଆମର ଟିକେ ଥାଏ ଆବେଲେବୁଲ ଥାଏ। ଭାଇ ବିଶ୍ୱାସ କରିବନି ପାଣି ଟା ଥାଏ। ଉପଲବ୍ଧ ଥାଏ ସେ ପାଣି ଶୁଖେନି ବହୁତ ଜଲଦି ଆମର ଆଉ ବହୁତ ଥାଏ ଆଉ ଏଇଆ ସବୁ କଥା ଭାଇ ଆଉ ଆଉ ଭାଇ କଣ ଆପଣଙ୍କ ଗାଁ ରେ ମୁଁ ଏବେ ଶୁଣିବାକୁ ପାଇଛି କଣ ଗୋଟେ। ଦେବାଦେବୀଙ୍କର ପୂଜା ହଉଛି।
ହଁ ଏବେ ଆମର ତ ଆସିବ ଗଣେଶ ପୂଜା ଆସିବ ତା ପାଇଁ ଆମେ ଯୋଜନା ହେଇିକା କରୁଛୁ ବହୁତ ବଡା ଆକାରରେ ବୁଝିପାଇଲେ ଆପଣଙ୍କୁ ସୁ ସବୁ ସ୍ଵାଗତ କରୁଛୁ ବୁଝିପାଇଲେ।
ହଉ ଭାଇ ମୁଁ ଯିବି ଆଉ ଭାଇ ଆଉ ମୁଁ ଯାଉଛି ଆଉ ରଖନ୍ତୁ ଟିକେ ବହୁ
ଶୁଭ ରାତି ଶୁଭ ରାଚି।
ଶୁଭରାତ୍ରୀ ଶୁଭରାତ୍ରୀ।